ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭ ସକାଳ ସ ସାଙ୍ଗ।
ହଁ ସାଙ୍ଗ ଶୁଭ ସକାଳ କଣ କରୁଛ?
ଆ ଏଇ କିରି ଟିକେ ବସିଥିଲି। ତୁମେ କଁ କରୁଛ?
ଏଇ ମୁଁ ବି ବସିଥିଲି ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ବହୁତ ଭଲ ଅଛନ୍ତି ଆଉ ତମ ଘରେ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଆଜି ସକାଳ ଜଳଖିଆରେ କଣ ଖାଇଥିଲ?
ଖାଇଥିଲୁ ଅ ଚୁଡା ଖାଇଥିଲୁ।
ଅଁ ହଁ।
ଆଉ ତମେ
ମୁଁ ଖାଇଥିଲି ଉପମା।
ଆଚ୍ଛା।
ହୁଁ ଆଉ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
ଆଜିକାଲି ତମଷଉଛି ତମ ସେପଟେ ଗରମ କେମିତି।
ବହୁତ୍ ଗରମ ହଉଛିି। ସକାଳୁ ମାନେ ଏବେ ଗାଧେଇି କିତ ମୁଁ ଆସିନି। ମାନେ ଏମିତିଆ ଗରମ ହଉଚି ଯେ ଗାଧେଇବା ପାଇଁ ମାନେ ଯେ ଇଚ୍ଛା ହଉଚି ସେ ଭିତରେ ରହିବା ପାଇଁ ପାଣି ଭିତରେ।
ଆଉ ତମେ ସକାଳେ ଡେରିରେ ଉଠ ନା ଜଲ୍ଦି ଉଠ?
ହୁଁ ଜଲ୍ଦି ଉଠେ ମୁଁ।
ଆପଣ ଛକାଳୁ ବି
ଜଲୂଦି କଇଲେ ସେଇ ଛଅଟା ଛଅଟା ସାଢେ ପାଞ୍ଚଟା ଏମିତି ଆଉ।
ହଁ କାରଣ ସକାଳୁ ଜଲ୍ଦି ଉଠିବା ଅଭ୍ୟାସ୍ ଟା ବି ଭଲ ନା କି?
ହଁ। ଆଉ ସାଙ୍ଗ ତୁମ ମତରେ ପରିବାରର ଅଧିକ ଗୁରୁତ୍ୱପୂର୍ଣ୍ଣ ନା ବନ୍ଧୁ?
କଁ କଇଲ?
ମୁଁ କଇଲି ତୁମ ମତରେ ପରିବାରର ଅଧିକ ଗୁରୁତ୍ୱପୂର୍ଣ ନା ବନ୍ଧୁ?
ଉଁ ମୋ ମତରେ ତ ପରିବାର ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତୁମର?
ତୁମର? ହଁ ମୋର ବି ସେଇୟା ଠିକ୍ କଥା ଆମ୍ ଆମ ଚାଇନା ଆମେ ଯେତେବେଳେ ସମସ୍ୟାରେ ପଡୁ ପରିବାର ଲୋକ ସାଧାରଣତଃ ଆମ ପାଖରେ ଥାନ୍ତି ନା। ମାନେ ବନ୍ଧୁ ଥାଆନ୍ତି କିନ୍ତୁ ଅଧାରୁ ମାନେ ଶହେ ପ୍ରତିଶତ ରୁ ଦଶ ପ୍ରତିଶତ କହିବାକୁ ଗଲେ ରହିଥାନ୍ତି। ଯିଏ ଆମର ପୁରା ନିଜର ପୁରା ହକ୍ ହେଇଥାନ୍ତି। ସେଇମାନେେ।
କିନ୍ତୁ ପରିବାର ଲୋକ ହିଁ ସବୁ ଟାଇମି ଆମ ପାଖରେ ଥାଆନ୍ତି। ଆଉ ଆମେ ସେମାନଙ୍କଠୁ ହିଁ ସବୁ କିିଛି ଶିଖିଥାଉ କହୁନ ମାନେ ଆମେ ଛୋଟବେେଳୁ ହିଁ ସିଖ୍
ଏମାନେ ମୋ ମତ ରେ ତ ପରିବାର ହେଉଚି ହଁ। ମୋ ମତରେ ପରିବାର ହଉଚି ମୂଳ। ଆଉ ହଉଚି ବନ୍ଧୁ ମାନେ ହଉଚନ୍ତି ଜୀବନର ରଙ୍ଗ।
ହଁ ଠିକ୍ କଥା କହିଲ। କାରଣ ସେମାନେ ବି ଏ ମାନେ ବନ୍ଧୁ ବି ଆମ ଜୀବନରେ ନଥିଲେ ବି ମାନେ ଯାହା ବିି ହସ ଖୁସି ମାନେ ଦୁଇ ଟୋଣ ହିଁ ଆମ ଜୀବନର ମାନେ ଗୋଟେ ଅମୂଲ୍ୟ ସମ୍ପଦ କହିଆ ପାଇଁ ଗଲେ ଚଳିବ ନା କି?
ହଁ। ଆଉ ତୁମର ମାନେ ସବୁଠାରୁ ନିଜର ଏତ୍ ମାନେ ବହୁତ୍ ନିଜ ବନ୍ଧୁ କିଏ?
କଁ କଇଲ?
ମୁଁ କହିଲି ତମର ସବୁଠାରୁ ନିଜର ମାନେ ବହୁତ୍ ଥ୍ଲି କ୍ଲୋଜ୍ଲି ମିଶୁଥିବା ସାଙ୍ଗ କିଏ ଅଛନ୍ତି?
ହଁ ମୋର ଅଛନ୍ତି ମୋର ସ୍କୁଲ ବେଳର ସାଙ୍ଗ ମାନେ ଆମେ ବହୁତ୍ ଛୋଟ ବେଳୁ ହିଁ ସାଙ୍ଗ ହଉ ତ ବହୁତ୍ ଭଲ ସାଙ୍ଗ ସିଏ ମୋର ସବୁ ଟାଇମ୍ ହିଁ ସିଏ ମୋ ପାଖରେ ଥାଏ। ଖରାପ ହେଉ କି ଭଲ ସମୟ ହେଉ, ଆଉ ତମର?
ମତେ ବି ସେଇ। ମୋର ତ ସେଇ ଦି ଜଣ ସାଙ୍ଗ ମୋର ବହୁତ୍ କ୍ଲୋଜ୍।
ହଁ। ମତେ ତାର ମାନେ ସବୁବେଳେ ସେ ସବୁ ଟାଇମ୍ ରେ ମୋ ସାଙ୍ଗରେ ରୁହେ ଆଉ ତାର ମୋର ମିଶିକି ବହୁତ୍ ହସ ଖୁସି କରିଥାଉ ସେଇଟା ହିଁ ମତେ ବହୁତ୍ ଖୁସି ଲାଗେ ତାର ଆଉ। ତମର?
ଅଁ। ଭଲ ହଁ ଏଇଠି ଥିବ। ଆଉ କଣ କୁହ?
ଆଉ ତମେ ସବୁ ପରି ଆଉ ଆମ ପରିବାର ଠାରୁ ବି ଆମେ ବହୁତ୍ କିଛି ସ୍ନେହ ଆଉ କେମିତି କାହାକୁ ସମ୍ମାନ ଦିଆହବ ସେଇଟା ସବୁ ଶିକିଥାଉ। ଆଉ ପରିବାରରେ ମଧ୍ୟ ସମସ୍ତେ ସମସ୍ତେ ଙ୍କୁ ସାହାଯ୍ୟ କରିଥାନ୍ତି। ଆଉ ଆଉ ଆମ ବାପା ମାଆଙ୍କ ଆଶୀର୍ବାଦ ହିଁ ହଉଚି ତ ଆମ ଜୀବନର ଗୋଟେ ବଡ଼ ଶକ୍ତି କହିବାକୁ ଗଲେ।
ହଁ ହଁ ବହୁତ୍। ଆଉ ତମକୁ ରୋଷେଇ କରତେ କଣ ଭଲ ଲାଗେ?
ହଁ ମତେ ରୋଷଇ କରିବା ପାଇଁ ସବୁ କିଛି ଭଲ ଲାଗେ। କିନ୍ତୁ ଅଧିକ । ଭଲ ଲାଗେ। ଆ ତମକୁ?
ମତେ ବି ସେଇୟା। ତମେ ବିରିୟାନୀ କରି ଶିଖିଚ?
ହଁ। ମତେ ବିରିୟାନୀ କରିଆସିଚି। ତମକୁ?
ମତେ ଆସିନି। ସେଇଥିପାଇଁ ତ ପଚାରିଲି।
ହଁ ମୁଁ ହେଲେ ତମେ ମୋଠୁ ଭେଜ ବିରିୟାନୀ ର ରେସିପି ନିଅ ତାପରେ ବନେଇବ। କେମିତି ହେଲା ମତେ କହିବ ହେଲା ଖାଇକି। ତମେ ବାସୁମତୀ ଚାଉଳ ନେଇଯିବ। ତାପରେ ଗାଜର ମାନେ ବିଭିନ୍ନ ପ୍ରକାର ପରିବା ଯେମିତି ହେଲା ଗାଜର ବିନ୍ସି, ମଟର ଆଳୁ ଆଉ ପିଆଜ ଟମାଟୋ ଦହି ଆଉ ଅଦା ରସୁଣର ବଟା ବିରିୟାନୀ ମସଲା ଲଙ୍କାଗୁଣ୍ଡ ହ ହଳଦୀ ଆଉ ତେଲ କିମ୍ବା ଘିଅ ନେବ। କିନ୍ତୁ ଘିଅରେ କଲେ ଅଧିକ ଭଲ ଲାଗିବ। ଆଉ ରହିଲା ଆମର ତେଜପତ୍ର, ଡାଲଚିନ୍, ଲବଙ୍ଗ ଗୁଜୁରାତି ଏଇ ସବୁ ଅଳେଇଚ ଆଉ କିଛି ପୋଦିନା ଆଉ ଧନିଆ ପତ୍ର ନେଇଯିବ। ତାପରେ କେମିତି ଷ୍ଟାର୍ଟ କରିବ, ପ୍ରଥମେ ଚାଉଳକୁ କୋଡିଏ ତିରିଶି ମିନିଟ୍ ରେ ପାଣିରେ ଭିଜାଇ ରଖିଦେବ। ତାପରେ କଡେଇ ରେ ଟିକେ ଘିଅ କି ତେଲ ଦେଇକି ଗରମ କରିକି ସବୁ ପ ପ୍ରକାର ମସଲା ଆଉ ପିଆଜ ପକେଇ କି ଭାଜି ଦବ। ତାପରେ ଅଦା ରସୁଣ ବଟା ଆଉ ଟମାଟୋ ଆଉ ସମସ୍ ସ୍ତ ମସଲା ଦେଇକି ଭଲସେ ତାକୁ ଭାଜିଦବ। ଭାଜି ସାରିଲା ପରେ ସବୁ ପନିପରିବା ପକେଇକି ତାକୁ ପାଞ୍ଚ ମିନିଟି ପର୍ଯ୍ୟନ୍ତ ମାନେ ଭାଜିବ ତାକୁ କରିବ, ତାପରେ ହେଇସାରିଲା ପରେ ସେଥିରେ ହଁ ଆମେ ରଖିଥିବା ଭାତକୁ ନେଇକି ଦେଇଦେବ। ଦେଇ ସାରିଲା ପରେ କିଛି ଧନିଆ ଆଉ ପୋଦିନା ପତ୍ର ଆଉ କିଛି ବିରିୟାନୀ ମସଲା ଏ ସବୁକୁ ଦେଇକି ତାକୁ ଆମେ ବସେଇକି ଛାଡିଦବା ପନ୍ଦର ମିନିଟି। ତାପରେ ହେଇ ସାରିଲା ପରେ ଆମେ ତାକୁ ଖାଇବା ବହୁତ ଭଲ ଲାଗିବ।
ଆଉ ତୁମକୁ ପଖାଳ ଖାଇବାକୁ ହଁ ନିଶ୍ଚିନ୍ତ। ତମକୁ ପଖାଳ ଖାଇବା ପାଇଁ ଭଲ ଲାଗେ?
ହଁ ବହୁତ ଭଲ ଲାଗେ। ଆଉ ତମକୁ?
ହଁ। ପଖାଳ ସହିତ ମାନେ ଆଉ କଣ ଖାଇବା ପାଇଁ ଭଲ ପାଓ?
ହଁ ମତେ ଯେମିତି ହେଲା ଆଳୁ ଭର୍ତ୍ତା, ଭଜା, ବଡି ଚୂୁରା ଆଉ କିଛି ଯେମିତି ହେଲା ଟମାଟୋ କି କିଛି ଭେଣ୍ଡି ଚକଟା ଚକଟି ଏମିତି ସବୁ ଭଲ ଲାଗେ ଆଉ। ତମକୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ ବି ସେଇ ପଖାଳ ଭଲ ଲାଗେ ସେଇ ତମେ ଯାହା କହିଲ ଆଳୁ ଭର୍ ତା ବଡ଼ିଚୂୁରା, ମାଛ ଭଜା, ହଉ ଆଉ ଶାଗ ଭଜା ହଉ। ଏଇସବୁ ମତେ ଭଲ ଲାଗେ। କାହିଁକିନା ପଖାଳ ଟା କେବଳ ସ୍ଵାଦିଷ୍ଟ ନୁହେଁ, ସ୍ଵାସ୍ଥ୍ୟ ପାଇଁ ବି ମଧ୍ୟ ଭଲ।
ଭଲ ଆମ ପେଟକୁ ବି ବହୁତ ଥଣ୍ଡା ରଖିବ।
ଥଣ୍ଡା ରଖିବାକୁ ସାହାଯ୍ୟ କରେ, ଖାଇବା ହଜମ ବି ମଧ୍ୟ
ହଁ ଠିକ କହିଲ। ଆଉ ପଖାଳ ଖାଇସାରିଲା ପରେ ଯଉ ନିଦ ଆସେ ସେ କଥା ଆଉ କୁହନି, କଣ କହିଲ?
ମୁ କହିଲି ତମ ଘରେ ସପ୍ତାହକୁ କେତେ ଥର ପଖାଳ ହୁଏ ତଥାପି?
ଏବେ ତ ଖରାଦିନ ଏବେ ତ ଆମେ ଡେଲି ପଖାଳ ଖାଉଚୁ, ତମେ?
ହଁ ଆମର ବି ସେଇ ଖରାଦିନ ମାନେ ତ ପଖାଳ।
ଠିକ୍ କହିଲ ପଖାଳ ସହ କମ୍ବିନେସନ୍ ବହୁତ ବଢ଼ିଆ।
ମୁଁ କହିଲି ପଖାଳ ସହ ଦହିର କମ୍ବିନେସନ ବହୁତୁ ବଢ଼ିଆ କହୁନୁ।
ହୁଁ ବଢିଆ ଲାଗେ।
ହ।
ତୁମେ ଜାଣିଚ ଓଡିଶାରେ ବି ମଧ୍ୟ ପଖାଳ ଦିବସ ଗୋଟେ ପାଳନ କରାଯାଏ।
ହଁ ହଁ।
ଆମର ସେଟା ପଡେ କେବେ, ଏଇ ମାର୍ଚ୍ଚ କୋ କୋଡିଏ ତାରିଖରେ
ହଁ ମାର୍ଚ୍ଚ କୋଡ଼ିଏରେ ପଖାଳ ଦିବସ। ବିଶ୍ଵ ପଖାଳ ଦିବସ ପଡ଼େ, ଆମେ ସମସ୍ତେ ମିଶିକିରି ମଧ୍ୟ ତାକୁ ପାଳନ କରି ଥାଉ ପଖାଳ ସବୁ ବହୁତ ସାରା ଆଇଟମ୍ ବନେଇକି ଘରେ ଖାଉ।
ବହୁତ ଭଲ ଲାଗେ।
ପସନ୍ଦ ର ମିଠା କଣ ମାନେ କୋଉ ମିଠା ଖାଇତେ ଭଲ ଲାଗେ?
ମୋତେ ତ ଏମିତି କିଛି ଏତେ ମିଠା ଖାଇବା ପସନ୍ଦ ନୁହେଁ ତଥାପି ମୋତେ ଗୋଲାପଜାମୁନ ଖାଇବା ପାଇଁ ବହୁତ ଭଲ ଲାଗେ, ତମକୁ?
ମତେ ଛେନା ପୋଡ ଖାଇତେ ବି ଭଲ ଲାଗେ।
ବଢିଆ ହଁ ମତେ ବି ଛେନାପୋଡା ଭଲ ଲାଗେ।
ତୁମେ ଘରେ କେବେ ଛେନା ପୋଡ ବନେଇଛ?
ନା ନା ମୁଁ କେବେ ବନେଇନି, ତମେ ବନେଇଛ?
ନାଇଁ ମାନେ ବନେଇନି କେବେ କିନ୍ତୁ ଇଛା ଅଛି ବହୁତ ବନେଇବା ପାଇଁ।
ହଉ ଆମେ ଦିନେ ରେସିପି ଦେଖିକି ଦୁଇଜଣ ବନେଇବା ଆଉ। ତାପରେ ଦେଖିବା କେମିତି ଭଲ ହେଇଛି ଆଉ ତମେ ବନେଇବ ମୋତେ ଖାଇବା ପାଇଁ ଦେବି ମୁଁ ବି ବନେଇକି ତମକୁ ଦେକି ଦେ ଦେଖିବା କାହାର ଭଲ ଲାଗୁଛି ଆଉ।
ହଁ ରସଗୋଲା ତମର ପସନ୍ଦ ନୁହଁ?
ହଁ ପସନ୍ଦ କିନ୍ତୁ ମୋତେ ମିଠ ଖାଏ କିନ୍ତୁ ମୋତେ ଏତେ ମିଠା ଉପରେ ଜିନିଷ ମୋତେ ତ ଏତେ ବସ ମାନେ ଏତେ ବି ଭଲ ଲାଗେନି ଅଧିକ ମିଠା ଖାଇବା ପାଇଁ ଆଉ।
ଆଛା ଆଉ ପର୍ବପର୍ବାଣି ହେଲେ ହଁ ଭଲ ଲାଗେ କାହିଁକି ନା ସେଟା ମାନେ ରସ ଗୋଲା ଅପେକ୍ଷା ମତେ ଗୋଲାପଜାମୁନ ଟିକେ ଅଧିକ ଭଲ ଲାଗେ ତାଠୁ ଅଧିକ ଭଲ ଲାଗେ ଛେନା ପୋଡ଼।
ହଁ ଭଲ କଥା। ହୁଁ ଆଉ ରଜର ତମ ଘରେ ସବୁ କି କି ପିଠା ହେଇଥିଲା?
ରଜରେ ଆମର ହେଇଥିଲା ଅ ପୋଡ ପିଠା ହେଇଥିଲା। ଆଉ ଆମରଛି ଥିଲା ଚକୁଳି ପିଠା।
ହୋଉ।
ଆଉ ହେଇଥିଲା ଆମର ଏଇ ଚକୁଳି ପିଠା ହେଇଥିଲା ପୋଡ ପିଠା ହେଇଥିଲା ବା ସେତିକି ହେଇଥିଲା। ଆଉ ହଁ ମଣ୍ଡା ପିଠା ଆମର ଘରେ ବଡମା ଯିଏ ଦେଇଥିଲେ। ଆରିସା ପିଠା ଦେଇଥିଲେ ବି ଏସି ଏତିକି ଖାଇଥିଲୁ ଆଉ।
ଭଲ କଥା। ଆମର ବି ସେଇ ପୋଡ଼ପିଠା ଚକୁଳି ପିଠା ଆଉ ପୁର ବାଲା ଇଟିଲି ଆଉ ଉ ଏମିତି ତରକାରୀ ଏମିତି ସବୁ ଖାଇଲୁ ଆଉ।
ରଜ ସମୟରେ ପ୍ରାୟ ପ୍ରତ୍ୟେକ ଘରେ ଭିନ୍ନ ଭିନ୍ନ
ହଁ ପିଠା ଆଉ ବି ଏମିତି ସାହି ପଡିଶାରେ ବନ୍ଧୁବାନ୍ଧବରେ ପିଠା ବି ବଣ୍ଟାଯାଏ ବହୁତ ଭଲ ଲାଗେ ସେଇ ଟାଇମି ରେ।
ପୁଣି ମାନେ ପରିବାର ସମସ୍ତେ ଏକାଠି ବସିକି ପିଠା ଖାଇକିନା ଗପ ସପ କରିବା ଆଉ ପରି ବଢିଆ
ପୁଣି ଆଉ ତ ବୁଲିବା ପାଇଁ ଯିବା ଭିନ୍ନ ଭିନ୍ନ ଜାଗା ସେଇ ଟାବି ବି ବହୁତ ଭଲ ଲାଗେ ଫଟୋ ଉଠେଇବା ନୂଆ ଡ୍ରେସ୍ ପିନ୍ଧିକି।
ସାଙ୍ଗ ମାନଙ୍କ ସହିତ ଏଇ ସବୁ ଉପରେ ଆଉ।
କି ବୁଲିବାର ମଜା ପୁରା ଅଲଗା ପୁଣି ଝିଅ ପିଲାମାନଙ୍କୁ ତ ତିନି ଦିନ କିଛି ବି କାମ କରିବା ପାଇଁ ଦିଅନ୍ତିନି।
ହଁ କହନ୍ତି କିନ୍ତୁ ଆମ ଘରେ କାମ କରେଇ ଦିଅନ୍ତି।
କି ଆମ ଘରେ ତ କାମ କରିବା ପାଇଁ ଦିଅନ୍ତିନି ବହୁତ ଭଲ ଲାଗେ। ଓ ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ବହୁତ ଭଲ ଅଛି ଆଉ ଆଉ ତମ ଦେହ?
ହଁ ମୋ ଦେହ ବି ବହୁତ ଭଲ। ହଉ ତମ ସହ କଥା କି ବହୁତ ଖୁସି ଲାଗିଲା ଆମେ ପରେ କଥା ହେବା।
ଆଛା ହଉ।
ହୁଁ ହଉ।